ହାଲୋ
ହାଲୋ
ହଁ ଶୁ ଶୁଭୁଚି ମୋ କଥା ତୁମୁକୁ?
ହଁ ହଁ। କୁହନ୍ତୁ।
ମୁଁ କହିଲି ଏବେ ତ ବାହାଘର ସିଜିନ ଚାଲିଛି ନା। ତମ ଫ୍ୟାମିଲିରେ ସବୁ ରିଲେଟିପ୍ସ୍ କିଏ ମ୍ୟାରେଜ କରୁଛନ୍ତି କି?
ନାଇଁ ଏବେ ତ ଆମର କାହାର ବାହାଘର ନାହିଁ।
ଓହୋ ଏବେ ରିସେଣ୍ଟ କୋଉ ମ୍ୟାରେଜ ପାର୍ଟିକି ଯାଇଥିଲୁନୁ କି। ଆଜି କାଲି ତ ଯୋଉ ହଁ। ଆଜ କାଲି ତ ବହୁତ ସାରା ରସମ୍ କରୁଛ ଆଛନ୍ତି ନା ବା ବାହାଘର ଆଜି ହେଲୁନି ଆଗ ଅପେକ୍ଷା ଆଗରୁ ଖେଳ ଏମିତି ସିଧାାଇକ ନାଇ ଭାଇ ଭର କରୁଥିଲେ ଏବେ ତ ଦୁନିଆ ରସମ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
ସେଥିପାଇଁ ମୁଁ ପଚାରୁଥିଲି ଏବେ କୋଉ ବାହାଘରିକି ଯାଇଥିଲେ କି କଣ କଣ ରସମ ସବୁ କରୁଛନ୍ତି।
ନାଇଁ ସେମିତି ତ ବାହାଘରଆ କୌଣସି ଇଏରେ ଯାଇନି ଆଉ ଆମେ ଗଲେ ବି ଏମତି ସାଙ୍ଗସାଥିରେ ତ ବାହାଘର ଥୋଡି ରସମ ସବୁ ଏମିତି ଖାଲି ଭୋଜିରେ ଯାଇକି ଖାଇକି ଆସିବ।
ଫ୍ୟାମିଲି କାହାର ବାହାଘର ବା ମେ ଭଲସେ ଦେଖିନାହାନ୍ତି ତାଲେ ସବୁ ରସମ ହେଇ
ହୁଁ ନାଇ ନାଇ ଫ୍ୟାମିଲିରେ ସେମିତି କାର ବାହାଘର ହେଇନି।
ଓହ ଆମର ବହୁତ ବାହାଘର ହେଲାଣି ଆଗକୁ ବି ଅଛି। ଅଛି ଆହୁରି
ଆଛା ଆଚ୍ଛା
ଏବେ ଆମର ପାଇଁ ଗୋଟେ ଜାଇଛି ଆଉ। ଆ କଣ ଆଜିକା ଘର ଦେଖି ଆସିବେ ପୁରୁଣାଘର ଦେଖି ଯିବେ ତାପରେ- ତାଙ୍କର ଉପ ତାପରେ ରିଙ୍ଗ ସେରିମନି ଆଜିକାଲି କରୁଛନ୍ତି ଗୋଟେ ମାନେ ଫଟୋଗ୍ରାଫର ଡାକି ହ ଫଟୋ ସୁଟ କରିକି ଏବଂ ଭିଡିଓ କରୁଛନ୍ତି ସବୁ ରିଙ୍ଗ ସେରିମନୀ ପ୍ରି ୱେଡିଙ୍ଗ ଭିଡିଓ ଗୋଟେ ବନାଉଛନ୍ତି ପୁ ଏ
ଆଉ ସେ ରିଙ୍ଗ ସେରିମନି ଯୋଉ ସବୁ ତ ବନ୍ଧୁ ବାନ୍ଧବଙ୍କୁ ଡାକୁଛନ୍ତି ଭୋଜି ଭାତ କରୁଛନ୍ତି ସେଟା ହେଲା ରିଙ୍ଗ ସେରିମନି ତାପରେ ମାନେ କରିବେ ବାହାଘର ଆଗଦିନ। ମେହେନ୍ଦୀ ଫେହେନ୍ଦୀ ସବୁ ମେହେନ୍ଦୀ କଲର୍ ଡ୍ରେସ୍ ପିନ୍ଧିକି। ମେହେନ୍ଦୀ ଲଗେଇବେ। ସମସ୍ତେ ରେଣ୍ଡ ଫେଣ୍ଡ ମାରଣନ୍ତି। ତା ତାପରେ ପୁଣି ତାପର ଦି ଦିନ ବାହାଘର ଦିନ ସକାଳୁ ହୁଏ ହଳଦୀ ରସମ ତା ଖରାପ ଦିଆ ସବୁ ଖରାପ ଦିଆ ଡ୍ରେସ୍ ପିନ୍ଧିବେ ତ ହଳଦୀ ପାଣି ଅଥଣ କରିକି ଭଲ ଫଟୋ ଫଟୋ ଉଠାନ୍ତି ଆଉ ହଳଦି ରସମ୍ ରେ ହଦ୍ ଝିଅକୁ ହଳଦୀ ଲଗେଇ ଦିଅନ୍ତି ଇନ୍ ମେହେନ୍ଦୀ ରସମ୍ ରେ ଝିଅ ଲଗବେ ସମସ୍ତେ ହଳଦୀ ଲଗାନ୍ତି ଯୋଉ ମେହେନ୍ଦୀ ଲଗାନ୍ତି କିନ୍ତୁ ହଳଦୀର ସମୟରେ କେବଳ ସମସ୍ତେ ଝିଅକୁ ହିଁ ଲଗା ଗ ଦେବି
ଆଚ୍ଛା
ଆପଣ ଗୋଟେ ସାତ ଘରୁ ପାଣି ନେଇକି ବି ଝିଅକୁ ଗାଧେଇ ଦିଅନ୍ତି।
ଓୁ ହୁଁ
ତାପରେ ଝିଅକୁ ସଜବାଜ କରିଦିଅନ୍ତି ଆଉ ଠାକୁରଙ୍କ ପାଖରେ ଗ୍ରାମ ଦେବତୀଙ୍କ ପାଖରେ ପୂଜା କରିକି ଆଣିକି ତାଙ୍କର ସବୁ ଜିନିଷ ଥାଏ। ପୂଜା କରିକି ଆମକୁ ସେୁ ଜ ଘର ବାହାଘର ତ ଭୋଜି ଭାତ ଟା ହୁଏ ସନ୍ଧ୍ୟା ବେଳ ପାଇଁ ପ୍ରିପେୟାର ହୁଏ ବରଯାତ୍ରୀଙ୍କ ପାଇଁ
ହୁଁ ହୁଁ
ଆଉ ଏଠି ମନ୍ଦିର ମନ୍ଦିରରେ ମନ୍ଦିରକୁ ଯିବେ ଗହର ମନ୍ଦିରକୁ ଯିବେ ସେଇଠି ସବୁ ଭ ଯିବା ତାରଞଜ ଠିକେ ଠିକ ବାହାଘର ହେଇଛି ଯୋଉମାନେ ଘର ବାହାଘର ଯେଁ ପୁଅ ଘର ବର ବରଯାତ୍ରୀ କୁହନ୍ତି ନା ସେମାନେ ସନ୍ଧ୍ୟା ବେଳକୁ ରାତି ବାରଟା ପାଖାପାଖି ଆସିକି ପହଞ୍ଚନ୍ତି ଗାଁ ପ୍ରଶାସନ କରିକି ଆଜିକାଲି ତ ବହୁତ ସାରାଡି କେତେ କଣ କଣ ସିଂହ ବା ପ୍ରଶାସନ ସବୁ କରୁଛନ୍ତି। ମାନେ ବାଣ ବି ଆଣୁଛନ୍ତି ନା ମା ପୁରା ମ୍ୟାରେଜ କରିଥିବେ ପ ଆଉ ଯୋଉ ତାଙ୍କଦି ତ ତାଙ୍କ ନାଁ ବି ପୁରା ବାଣ ଲେଖା ହଉଛି ବାଣ ଟା ଫୁଟିଲା ବେଳେ ସେ ଝିଅର ନାଁ ଲେଖିବ ପୁରା ପୁଅର ନାଁ ଟା ବି ଲେଖିବ ଏ ବେ ବି ଏଇ ଝୁଅ ଟା ଆମର ରହିବେ ହଁ ଯ ଦି ଖାଲି ତ ଖାଲି ପଇସା ତା ଟା ଆଗରୁ ଏତେ ମାନେ ଏବେ ଏତେ ଖର୍ଚ୍ଚ କରୁଛନ୍ତି ବାହାସହା ଘରରେ ଯେକୌଣସି କାମ କାର୍ଯ୍ୟରେ ପଇସା ବହୁତ ଖର୍ଚ କରୁଛନ୍ତି ଆଜିକାଲି ପୁଅ ଘର ଯେତିକି ଝିଅ ଝିଅ ଘର କିପର ତାଠୁ ଅଧିକ ଖର୍ଚ୍ଚ କରୁଛନ୍ତି।
ଆଛା ଆଛା
ସୁନା ଯୋଉ ରେଟ୍ ହେଲାଣି ଆଉ ଝିଅ ମାନଙ୍କୁ କେତେ ଆଉ ସୁନା ଦେବେ ଲୋକ ଆଉ ବେଶୀ ଦେଇ ପାରୁନାହାନ୍ତି। ମତେ ବି ନିହାତି ଦରକାର। ତ ସେତିକି ବି ତ ଦବା ଏଇନା କଷ୍ଟକର ହେଇଗଲାଣି। ଜିଏ ଆଗରୁ କରିଥିବେ ତାଙ୍କୁ ଟିକେ ସୁବିଧା ପଡିବ କିନ୍ତୁ ଏବେ ତ ସୁନାରେ ହାତ ମାଡି ହଉନି। ଏତେ ରେଟ ହେଇଗଲାଣି।
ହଁଅ
ତାପରେ ଝିଅ ବାହାଘରରେ ବି ବହୁତୁ ଆଛା। ଝିଅ ଘର ବହୁତୁ କଷ୍ଟ ରେ ଦୁନିଆ ଜିନିଷ ପୁଅ ଘରକୁ ଦେବେ ମାନେ ବାସନଠୁ ଆରମ୍ଭ କରିକି ଛୁଞ୍ଚି ସୁୂତା ଖଟ ଆରମ୍ଭ କରିକି ସୁନା ଇଲେକ୍ଟ୍ରିକ୍ ଜିନିଷ ଯେତିକି ଆମର ରହିଲା। ଏସି ବିସି ବି ଦର୍ ଲେ ମ ଆଜିି କାଲି ଲୋକ। ସେ ଗ୍ୟାସ ବି ଚୁଲା ବି ଦେଇ ଦଉଛନ୍ତି ଯୋଉମାନେ ଟିକେ ଅଧିକ ଯାର ଭଲ ଚଳିବା ତମ ଝିଅକୁ ସେ ଗ୍ୟାସ ଇଣ୍ଡକ୍ସନ ବି ଦେଇ ଦଉଛନ୍ତି ଆମ ଝିଅର ଜେନ୍ତି କିଛି ଅସୁବିଧା ନହଉ।
ଆଛା ଆଛା। କାଇଁ ଶ୍ୱଶୁର ଘର କିଛି ନାହିଁ କି ସମସ୍ତେ ଖୁସ୍
ହଁ ଜଣ ଜଣଙ୍କୁ ଦେଖିଯିବା ଜଣ ଜଣ ମାନେ ଦିଅନ୍ତି ଥିଲେ ବି ସେ ଦେଇଦିଅନ୍ତି ଆଉ ସମସ୍ତେ ଦିଅନ୍ତିନି ମାନେ ଶହେରେ ଗୋଟେ ଦିଟା ମୁ ଦେଖିଛି ଦବାର। ଆଉ କୁହନ୍ତି ଯେ ଝିଅଅକୁ ସବୁ ଦିଆଯାଏ। ହଁଅ। ମାନେ ଛୁଞ୍ଚି ସୂତା ଆରମ୍ଭ କରିକି ହାଣ୍ଡି ଡେକ୍ଚି ମାନେ ଏମିତି ସବୁ ଜିନିଷ ଦିଅନ୍ତି ଝିଅର ଯେତିକି ମାନେ ଆବଶ୍ୟକ ଜିନିଷ। ଚଳିବା ପାଇଁ।
ଆଛା।
ଫୁଣି ସେଥିରେ ପୁଣି ଆଜିକାଲି କଣ ଏଥର ଟିକେ ଉଠିଗଲାଣି ମାନେ ପୁଅ ଘରକୁ ଡିମାଣ୍ଡ ଦେବାଟା। ଆଗୁରୁ ଡିମା ଏମାନେ ଡିମାଣ୍ଡ କରୁଥିଲେ ଏତିକି ଦେଲେ ବାହାଘର ହବ। ଆଛା ଏଇଟା ଏବେ ଉଠିଗଲାଣି ତଥାବି ବି କିଛି ଲୋକ ବି ଆଜି ରି ଆଜି ରି ବି ରିମାଣ୍ଡରେ ହଉଛନ୍ତି ରିମାଣ୍ଡରେ ଯୋଗୁ ବି କେତେ ଝିଅଙ୍କର ଜୀବନ ବି ମାନେ ବାହାଘର ପରେ ବି ଆଣିବା ପାଇଁ କହୁଛନ୍ତି ନଦେଲେ ବି ସେ ମାନେ ମାରିମୁରା ଦଉଛନ୍ତି।
ଡିମାଣ୍ଡ ଅ ମାନେ ଦାଉରି ଯୋଉଟା ଆକଚୁଆଲି ଏଇଟା ଆକରଡିଂ ଟୁ ଲ ଅନୁସାରେଇ ଇଟ୍ସ ଏ କ୍ରାଇମ୍ ମାନେ ଏଇଟା ଯିଏ ଯଦି ଯିଏ ଯୌତୁକ ଦଉଛନ୍ତି ଯିଏ ନଉଛନ୍ତି ସା ଭାରତର ସମ୍ବିଧାନ ଅନୁସାରେ ଏଇଟା ହେଲା ଗୋଟେ କ୍ରିମିନାଲାକ୍ ଏକ୍ଟିଭିଟୀ ମାନେ ତମେ ସ ସେ ଆପ୍ ପାଇଁ ଜେଲ୍ ବି ହେଇପାରେ।
ହଁ ବ ଲୋକ ତଥାପି ବି ମାନୁନାହାନ୍ତି ଏବେ ଆଉ ଡିମାଟ ନାଁ ଟା ଉଠେଇ ଦେଇେଇକି କହୁଚନ୍ତି ଆମେ ଖୁସି ରେ ଦଉଛୁ।
ହଁ ତ କୌଣସି ଯିଏ ଦଉଛି ଯିଏ ନଉଛି ଦୁଇ ଜଣ ଯାଙ୍କ ଅପରାଧୀ।
ହୁଁ।
ହୁଁ।
କିନ୍ତୁ ଲୋକ ଆଜି ଆଗରୁ କିନ୍ତୁ କଣ ଦେଖିଛି କି ମାନେ କହିବେ ଏତିକି ଡିମାଣ୍ଡ କଟି କୁଟି କି ନା ଏତିକି ନା ସେତିକି ଏମିତି ତାଙ୍କ ଚାଲେ। ଏବେ ଏବେ ଯାହାର ସବୁ ଅଛି ଏବେ ଆଉ ପୁଅ ଘର କହୁଚନ୍ତି ଆମର ନାଇଁ ଆମର କିଛି ନ ଡିମାଣ୍ଡ। କିନ୍ତୁ ଝିଅଙ୍କର ସବୁ ହିଁ ଦେବେ। ନଦେଲେ ବି ତା ଝିଅକୁ ବି ଶୁଣିବାକୁ ପଡିବ।
ଆଛା ତ ଆପଣଙ୍କର ଡିମାଣ୍ଡ ଡିମାଣ୍ଡ ବିସ ଆପଣଙ୍କର ଡିମାଣ୍ଡ ବିଷୟରେ କଣ ଆପଣ କେତେ ସପୋର୍ଟ କଣ ଭାବନ୍ତି ଦବାଟା
ନା ନା ବା ଟା ତ ଟୋଟାଲି ଠିକ ନୁହେଁ। କାରଣ ଝିଅକୁ ଦବୁ ଝିଅ ସହ ଦୁନିଆ ଜିନିଷ ଦେବୁ ସୁନା ରୁ ରୂପା ଠୁ ଆରମ୍ଭ କରିକି ବାସନ ସବୁ। ତାପରେ ବି ପୁଣି ଡିମାଣ୍ଡ ଦବୁ। କଟାଲାପରା କିନ୍ତୁ ଲ ମାନୁନାହାନ୍ତି ନା ଆଜିକାଲି ବା କହୁଛନ୍ତି ଆମେ ଖୁସିରେ ଦଉଛୁ। ଡ୍ରେସ ପାଇଁ ପଇସା ଦଉଛୁ ଆଉ ଡିମାଣ୍ଡ କୁହାଯାଉନି ଡ୍ରେସ ପାଇଁ କଣ ପଚାଶ ହଜାର ଦିଆ ହ ନା ଲ କଷତିଆ ହଉଛି। ଏବେ ଆଜିକାଲି ସେଇଭଳିଆ କରୁଛନ୍ତି। ଝିଅ ଘର ହଁ ପୁଅ ଘର ମାନେ ବି ଯୋଉ ଖର୍ଚ୍ଚ କରିବେ କହିବେ ଝିଅ ଘରରୁୁ ନେଇକି ବି ଆଗରୁ ଯୋଉ ଡିମାଣ୍ଡ ନିଅନ୍ତି ସବୁ ନିଜ ଝିଅ ଘରୁ ନେଇକି ନିଜ ବାହାଘରରେ ଖର୍ଚ୍ଚ କରନ୍ତି। ଏମତି ସବୁ ଚାଲୁ ଆଉ। ବାହାଘର ଟା ଗୋଟେ ମାନେ ଦି ଜଣଙ୍କର ମାନେ ଏକାଠି ହୁଅନ୍ତି। ଆମର ଦି ଜଣଙ୍କର ମାନବିକତା ବି ସେଟା ଭଲ ହବା ଦରକାର। ତାପରେ ଆଉ ଖାଲି ଜିନିଷ ନେବେ ଯି ଦେଖିବା ସେ ସେମାନେ ରହିପାରିବେନି ଖୁସିରେ। ଆା ତ ସବୁ ପଇସା ଲୋଭି ହେଇଗଲାଣି କିଛିଟା ତ ଏମିତି ମାରି ଦଉଛନ୍ତି ବି ଯୋଉତୁକ ନିଜ୍ୟତନା। ଏତେ ଡେଭଲପ ହେଲାଣି ତଥାପି ବି କିଛି ଝିଅ ମାନେ ମରିଯାଉଛନ୍ତି ଏଇ ଡିମାଣ୍ଡ ଯୋଗୁ।
ଆଛା। ଏଇଟା ବାପା ମାଙ୍କର ଭୁଲ ନା। ଯାହା ଝିଅ ହଁ ତ ତା ପାଇଁ ବାପା ମା ପରିବାର। ବାପା ମା ବୁଝିବା ଦରକାର ଆମେ ଯଦି ଆମ ଝିଅ କୁ ପଠଉଛୁ ତା ମାନେ ନୁହଁ ତା ଜୀବନ ଟା ସେଇଠି ରହିଗଲା ତାର କିଛି ବି ସୁବିଧା ଅସୁବିଧା ହେଲା ଆମେ ତା ସାଥ ଦଉ। ଆମମାନେ ନୁହଁ ଆମେ ଝିଅ ବାହା ଦେଇଦେଲୁ ତାପରେ ତା ପ୍ରତି ଆମର କିଛି ଦାଇତ୍ୱ ନାହିଁ ବା କର କର୍ତବ୍ୟ ନାହିଁ କିଛି ନାହିଁ। ଏଇଟା ତ ଭୁଲ ନା।
ନା ମ ହଁ ଏମିତି ତ ହୁଁ ବାପ ଘର ତ ନିହା ସପୋର୍ଟ କରନ୍ତି ସବୁ କଥାରେ। କଣ ଟର୍ଚର କରନ୍ତି ଯେ ବାପା ଘରୁ ଡ଼ରିକି ପଇସା ଆଣୁନି।
ବାପ ଯୋଉଠି ବାପା ମା ଭାବନ୍ତି ନାଇଁ ତୁ ପଡିକି ରହ ସେଇଠି ଦୁଃଖ ହଉ ସୁଖ ହଉ ମାଡ ଖା ସେଇଠି ଥା ତ ସେଇ ଜାଗାରେ କଉନା
ସେବେ ଆଗରୁ ସେମିତି ହଉଥିଲା। କିନ୍ତୁ ଏବେ ଆଜିକାଲି କିଏ ଯାହା ହେଲେ ଝିଅ ମାନେ ପଳେଇ ଆସୁଛନ୍ତି କି ବାପା ଘର ବି ନେଇ ଆସୁଛନ୍ତି ସେମିତି ଯୋଉ ଝିଅ ମାନେ ଜଣଉନାହାନ୍ତି ଫାମିଲି ହୁଁ ଏଵେ ସବୁ କିଛି ତ ସେମାନଙ୍କ ସହିତ ହିଁ ବେଶୀ ଏଇ ମାନେ ଦୁର୍ଘଟଣା ଟା ଘଟୁଛି ମାରି ଦଉଛନ୍ତି। ଏଇଭଳିଆ ପ୍ରୋବ୍ଲେମ ସବୁ ହଉଛି ଚି ଆଉ କିଛିଟା ବହୁତ ତ ଶହେ ନିହାତି ତ ନବେ ଖୁସିରେ ରହୁଛନ୍ତି ଆଉ ଟେନ ପରସଣ୍ଟ କିନ୍ତୁ ଟିକେ ଏଇଭଳିଆ ପ୍ରୋବ୍ଲେମ ହଉଛି ଆଉ
କରିବା ନିଜର ଚିନ୍ତାଧାରା ପରିବର୍ତ୍ତନ
ହୁଁ ହୁଁ ହଉ ତାହଲେ ରଖୁଛି ଆଉ କେତେବେଳେ କଥା ହବା ଆଉ
ହଁ ହଁ
ହଁ